ସାର୍।
ସାର୍ ମ୍ୟାଡ଼ାାମ କଣ କରୁଥିଲେ?
ମୁଁ ଏଇଠି ସନ୍ଧ୍ୟାବେେଳ ତ ଟିକେ ଚା ପିଉଥିଲି ଆଉ। ଆପଣ କଣ କରୁଥିଲେ?
ନାଇଁ ମୁଁ ଏଇଠି ବସିଥିଲି ସନ୍ଧ୍ୟା ଦେଇକି ଗଛରେ ଟିକେ ପାଣି ଦେଇକି ବସିଥିଲି।
ଅହୋ ଆଉ
କଣ ଖାଇଥିଲେ ଆଜି?
ମୁଁ ଆଜି ଖାଇଛି ଭାତ, ଦହି ଟିକେ ଥିଲା ଘୋଡ ଦହି। ଆଉ ଓ ପୋଟଳ ତରକାରୀ ହେଇଥିଲା ମୁଁ ତ ପୋଟଳ ଖାଇଏନି ଆଳୁ ବାଛେଇକି ଖାଇଦେଲି।
ଆଉ ସେମିତି ଖଟାତ୍ ଆଉ ଏ ଯଉୁଡା ସବୁ ପାମ୍ପଡ ଆମ୍ବ ଏମିତି ଆଉ। ଆପଣ
ଆଉ ମୁଁ ଖାଇଥିଲି ସେଇ ଅରୁଆ ଭାତ ହେଇଥିଲା ଅ ଡାଲମା। ତାପରେ ଭେଣ୍ଡି ଆଳୁ ଭଜା, ପାମ୍ପଡ, ଆମ୍ବ। ହ ଏଇସବୁ ସାଧା ଆଉ ଘିଅ ପକେଇକି ଖିଆ ହେଇଥିଲା ଆଉ। ଅରୁଆ ଭାତ ସାଙ୍ଗରେ ଆଜ୍ଞା ହୁଁ।
ସେଡେ ଏଇ ଯୋଉ ଜ୍ୟେଷ୍ଠ ପୂର୍ଣ୍ଣିମା ଅଛି?
ଜ୍ୟେଷ୍ଠ ପୂର୍ଣ୍ଣିମା ଏଇ ସ୍ନାନ ପୂର୍ଣ୍ଣିମା ତ ହଁ ହଁ ଆମର ଅଛି। ଅଛି ଅଛି ଆମର ଏଠି ଘର ପାଖରେ ମନ୍ଦିର ବି ଅଛି। ପତିତା ପାବନଙ୍କର ଖାଲି ମାନେ ଜଗନ୍ନାଥଙ୍କର ଗୋଟେ ହ ମୂର୍ତ୍ତି ଯୋଉଟା କାଠ ମୂର୍ତ୍ତି। ପତିତା ପବାନ ମନ୍ଦିର ବୋଲି କୁହନ୍ତି ତାଙ୍କର ସ୍ନାନ ପୂର୍ଣ୍ଣିମାଟା ପାଳନ କରାଯାଏ। ବହୁତ ଭଲ ସେ ସକାଳୁ ଯେମିତି ଶହେ ଆଠ ଗରାରେ ଠାକୁରଙ୍କୁ ଗାଧୁଆ ହୁଏ। ଏଇଠି ଆମରା ବ୍ରାହ୍ମଣ ନିଯୋଗ ଅଛି। ସେମାନେ ସବୁ ବ୍ରାହ୍ମଣ ତାଙ୍କ ମାନେ ସମିତି ଯୋଉଟା ବ୍ରାହ୍ମଣ ଯେତିକି ଲୋକ ଅଛନ୍ତି ସେମାନେ ତାଙ୍କର ତା ପୂର୍ବରୁ ଆୟୋଜନ କରିଥାନ୍ତି। କରିକି ସେଇଦିନ ସକାଳୁ ଯେମିତି ଠାକୁରଙ୍କୁ ବେଦୀକୁ ଆଣନ୍ତି। ମାନେ ମନ୍ଦିରରୁ ତାଙ୍କ ରତ୍ନବେଦୀରୁ କାଢିକି ଏ ସ୍ନାନବେଦି ଯୋଉଟା ଆମର ଅଛି ସେଇଭଳିଆ। ଗୋଟିଏ ମୂର୍ତ୍ତି ହେଲେ ଆଣିକି କରାହୁଏ ଯେମିତି ସେ ପୁରୀରେ ଆମର ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସୁଦର୍ଶନ ସମସ୍ତଙ୍କର ହୁଏ। ଏଠି କେବଳ ଗୋଟଏ ମୂର୍ତ୍ତି କିନ୍ତୁ କରାଯାଏ ଅଧରପଣା ଯେମିତି ହବା କଥା ସେମିତି ଘରେବେ ଠାକୁର
ଆଜ୍ଞା।
ଦିନ ଦିନ ସାରା ସେ ଆସିକି ଗାଧେଇବା ପରେ ତାଙ୍କୁ ବସେଇବେ। ଆଉ ସନ୍ଧ୍ୟାରେ ଯେମିତି ନବା କଥା ପହଁଣ୍ଡି କରିକି ନେଇକି ପନ୍ଦର ଦିନ ରଥଯାତ୍ରା ଯାଏଁ ସେ ଟା ଦର୍ଶନ ନଥାଏ ଠାକୁରଙ୍କର ତାକୁ ମାନେ ଅଲଗା କିଛି ତ ନାହିଁ କୋଉଠି ନେଇକି ରଖିଦବା ସେଇ ବେଦୀରେ ସେ ରୁହନ୍ତି। କିନ୍ତୁ ଗୋଟେ ସ୍କ୍ରିନ୍ ଟାଇପର କପଡା ପକେଇ ଦେଇଥାନ୍ତି। ଆ ବାହାରୁ ଖାଲି ଲୋକ ମୁଣ୍ଡିଆ ମାରନ୍ତି ଆଉ ଆଉ ପୂଜାପୂଜି ସେମିତି କିଛି ହୁଏନି। ସନ୍ଧ୍ୟାରେ ଆମର ହୁଏ ଭଜନ ସମାରୋହ କରନ୍ତି। ପ୍ରସାଦ ସେବନ ବି ରଖିଥାନ୍ତି ହୁଏ ବହୁତ ଭଲସେ ହୁଏ।
ଓହୋ ନାଇଁ ମୁଁ କହୁଥିଲି ଯୋଉ ଜେସ ଷ୍ଟ ପୂର୍ଣ୍ଣିମା ଯୋଉ ବଡ ପିଲାମାନଙ୍କର ଡ୍ରେସ ଆସେ ମାମୁଁ ଘରୁ।
ଜେଷ୍ଠ ପୂର୍ଣ୍ଣିମାରେ ତ ହୁଏନି ଆମର ସେଇଟା ପ୍ରଥମାଷ୍ଟମୀ ଯୋଉଟା ପଡେନି? ହଁ ଆମର ସେଇଟାରେ ହୁଏ।
ନାଇଁ ଆମର ଏପଟେ ଅଛି ଜେଷ୍ଠ ପୂର୍ଣ୍ଣିମା ସେଇଦିନ ବଡ ପିଲାମାନେ ସେଦିନ ତ ପିନ୍ଧନ୍ତି ଏଇ ଦିନ ବି ପିନ୍ଧନ୍ତି ବଡ ପିଲାମାନଙ୍କ ପାଇଁ ମାମୁଘରୁ ଡ୍ରେସ ସେ ଏଇଦିନ ବି ଆସେ ସେଦିନ ବି ଆସେ।
ଓହୋ ଦୁଇଥର ତାହେଲେ ବଡ ମାନେ ତାହେଲେ ଦୁଇଥର ପାଳନ କରନ୍ତି ନା?
ପାଳନ କରନ୍ତି ଉ ଆଉ ସାନମାନେ ସବୁ ଭକୁଆ ଆଉ।
ଭକୁଆ ଆଉ ପ୍ରଥମାଷ୍ଟମୀରେ ତ ପୂଜା ବି ହୁଅନ୍ତି। ବଡମାନେ
ହଁ ହଁ ହଁ ପୂଜା ହୁଅନ୍ତି କିନ୍ତୁ ଏଥିରେ ସେଇଆ ନାହିଁ କିନ୍ତୁ ପିଠା ପିଠ ହୁଏ ପୂଜା ହୁଏନି କିନ୍ତୁ ଜ୍ୟେଷ୍ ମାନ ସେଦିନ ନୂଆ ଡ୍ରେସ ପିନ୍ଧନ୍ତି।
ଓହୋ।
ଆଜ୍ଞା ନା ନା ମୁଁ ମୋ କଥାରୁ ଲାଗୁଛି। ଆଜ୍ଞା ସେଥିଲାଗି ଇ ଆମର ଏପଟେ ଜ୍ୟେଷ୍ଠ ପୂର୍ଣ୍ଣିମା ହୁଏ ପ୍ଲସ ଇଏ ବି ହୁଏ।
ଆଚ୍ଛା ଆଚ୍ଛା ନାଇଁ ଆମର ସେମିତି ସେ ନାହିଁ ମାନେ ବଡମାନେ ବଡ ପିଲାମାନେ ପିନ୍ଧିବେ ଆମର ସେଟା ପ୍ରଥମାଷ୍ଟମୀରେ ହୁଏ। ଆଉ ମୁଁ ଯେହେତୁ ବଡ ବଡ କଣ ମୁଁ ଗୋଟେ ହିଁ ମ କେତେ ମିଳେ ପିନ୍ଧିବାକୁ ମିଳେ ପୂଜା ବି ହୁଏ ସବୁ ହୁ
ଆଉ ଆପଣ ବଡ ତାହେଲେ ଆଉ।
ହଁ ଗୋ ଗୋଟେ ଛୁଆ ତ ଆଉ ସାନ ତ ନାହିଁ ବଡ ଓଭିଅସଲି ବଡରେ ହଇଁ ଗଣା ହେବି ଆଉ।
ଆଜ୍ଞା।
ହୁଁ।
ଭଲ ଲାଗେ ଯେ ବଡମାନେ ଆଉ। ଲାଭରେ ରୁହନ୍ତି ସବୁ କ୍ଷେତ୍ରରେ।
ସେଇଭଳିଆ ଘରର ରେସପନସିବିଲିଟି ବି ରୁହେ ନା। ବଡ ହେଲେ ଘରର ସବୁ କଥା ବୁଝିବାକୁ ପଡିବ। ଅ ଯାହାବି କିଛି ଗୋଟେ ଅକେଜନ ଅଛି ଯଦି ତମ ଉପରେ ଟିକେ ଅଧିକ କାମ। ଆଉ ମତେ ତ ବେଶୀ ଟିକେ ଅ ଅଧିକ ପଡ଼େ କାରଣ ଆଉ ଯେହେତୁ ଘରେ କେହି ନାହାନ୍ତି ବନ୍ଧୁବାନ୍ଧବ ରେ ହିଁ ଯିଏ ସେ ତ ସେଇଦିନ ହିଁ କାମ ଦିନ ଆସିବେ କି କାମ ପୂର୍ବ ଦିନେ ଆସିବେ ତା ପୂର୍ବରୁ ଯେତିକା ଆୟୋଜନ କରିବାର ଥାଏ ସେଇଟା ତ ନିଜକୁ ହିଁ କରିବ ନା ଆଉ କଣ କରିବ। ଏକୁଟିଆ ହେଲେ କିନ୍ତୁ ହଇରାଣ। ଆଉ କଣ କରିଆ।
ହ ତ ହଁ ସେଟା ବି ହୁଏ ଯେ ସେଟା ବି ଦରକାର। ସବୁ ବଡ ହେଇଚ ବଡ ହେଇ ଚ ମାନେ ସବୁ ଘରର ଦାୟିତ୍ୱ ନବ ଘ ବଡ ତଳେ ଯୋଉମାନେ ସାନ ଅଛନ୍ତି ସେମାନଙ୍କର ବି ଦାୟିତ୍ଵ ନବ ଆଉ ସବୁ କ୍ଷେ ତ୍ର ର ଗୋଟେ କଥା ଦେଖନ୍ତୁ ସବୁ କ୍ଷେତ୍ରରେ ମା ମାନେ ବ ପା ମାନଙ୍କୁ ଯେତିକି ମାନେ ଆଁ ପ୍ରାୟୋରିଟି ଦିଅନ୍ତି ସାନ ମାନଙ୍କୁ ଏତେ ସବୁ ଦାୟିତ୍ଵ ହଉ କି କୌଣସି ମାନେ ସବୁ କ୍ଷେତ୍ରରେ ଦେଖନ୍ତୁ ପାଠ ପଡ଼ା ହଉ ସବୁ ମାନେ ଆଗ ବଡ ଝିଅ ଖୋଜା ହବ କିଛି ଗୋଟେ ଘରେ ଫଙ୍କସନ ଆ ଗ ବଡ ଝିଅ ତାପରେ ସବୁ ପଛକୁ ପଛ ପଛକୁ ପଛ ପଛକୁ ପଛ। ଅଛନ୍ତି ଆଜ୍ଞା।
ଆଉ ର ରାତିରେ କଁ ଖାଇବ?
ଆମର ଆଜି ରାତିରେ ରୁଟି ତ ମାନେ ଆମର ସବୁଦିନେ।
ହୁଁ।
ମତେ ଭାତ ହୁଏନି ରାତିରେ ଆମର ରୁଟି ସବୁଦିନ ତା ସହିତ ଯାହା ବି ହେଲା ଭଜା ହେଲା କି ସନ୍ତୁଳା ହେଲା କି ତରକାରୀ କିଛି ହେଲା ଏମ୍ ତି ଆଉ ହଁ ଆଉ ଆପଣଙ୍କର?
ହଁମ୍ ଆମର ବି ରୁଟି ହିଁ ହବ ହେଇନି ରୁଟି ସହିତ ଡାଲ୍‌ମା ଅଛି ସ କଳର ଆଉ ଅଳ୍ପ ଟିକେ ଭଜା ହିଁ ହବ ହଁ। ଆମର ବି ରାତିରେ ରୁଟି ହିଁ ହୁଏ।
ଅ ହ। ମୁଁ କହୁଥିଲି ମ୍ୟାଡ। ମ ଗୋଟେ କଥା ଯଦି ଆମେ ନାରୀ ସୁର ଖିଆ ପାଇଁ ଆମେ ଯୋଉ ଆଜିକାଲି ଦେଖୁଚନ୍ତି ନାରୀ ମାନଙ୍କୁ ଏତେ ଅତ୍ୟାଚାର ହଉଛି ଏତେ ମାନେ ମାରି ଦିଆଯାଉଚି ନବବଧୂ ହତ୍ୟା ହଉଚି ଆମେ କଣ କଲେ ସେ ସବୁ ଜିନିଷ ରୋକିପାରିବା।
ଆମେ ପ୍ରଥମ କଥା ଆଗୁରୁ ସବୁବେଳେ ନାରୀଙ୍କୁ ହିଁ ଦୋଷ ଦେଇଦଉ ଏ ସରି ମାନେ ନାରୀର ଭୁଲ୍‌ କାହାକୁ ଦେଖା ଯାଉନଥିଲା ସବୁବେଳେ ଯଦି ଅ ଗୋଟେ ନାରୀ ଟା ନୂଆ ବାହା ହେଇକି ଯାଇଚି ସବୁବେଳେ କଁ ଭୁଲଟା ଦିଆଯିବ ଯେ ତା ଶାଶୁଘରେ ତାକୁ ନିର୍ଯାତନା ଦଉଚନ୍ତି ସେ ଯୌତୁକ ଆଣିନି ସେ ଏ ହଁ ସବୁବେଳେ ମାନେ ଶାଶୁ ଘର ଲୋକଙ୍କୁ ହିଁ ଭୁଲ୍‌ ଦିଆଯାଏ କି ଗୋଟେ ପୁଅର ହିଁ ଭୁଲ୍‌ ଥାଏ। ହେଲେ ଏବେକା ଯୁଗ ବଦଳି ଗଲାଣି ସ ଆଉ ସବ୍ ବୁବେଳେ ମାନେ ଅନ୍ୟକୁ ଦୋଷ ଦବା ପୂର୍ବୁରୁ ନିଜକୁ ଦେଖି ଆ ଠିକ୍ ନାରୀ ସୁରକ୍ଷା ଯୋଉଡା ଗୋଟେ ନାରୀ ବି ତ ଠିକ୍ ରହିବା ଦରକାର ନା।
ହଁ।
ମାନେ ଯଦି ମାନେ ଏବେ ତମେ ଯେମ୍ ତି ଡ୍ୟୁଟି ସବୁ ଯାଉଚନ୍ତି ଅଫିସ ଆଗୁରୁ ତିଲା ଯେ ଦିନ ଟାଇମ୍ ନା ମାନେ ନଅଟା ସକାଳ ନଅଟାରୁୁ ଛଅଟା। ଗୋଟେ ଟାଇମ ଥିଲା କି ଏବେ ସାଢେ ନଅରୁ ସାଢେ ଛଅ ହେଲେ ଏବେ ସେଗୁଡା ବି ସବୁ ନାଇଡ୍‌ ସିଫ୍ଟ।
ହଁ ଆବେ ନାଇଟ ସିଫ୍ଟ ରହୁଚି ଏବେ କାଲି ପୁଅ ପିଲାଙ୍କ ସହିତ ବି ମାନେ ଅ ପୁଅ ଝିଅ ମାନଙ୍କୁ ବି ରହୁଚି ସେମିତି ତାଙ୍କ୍ ପଇସା ତାଙ୍କ ଇଏରେ ବି ଇଏ ଦେଇକି ଚାଲ୍‌ଲେଣି ନା ଝିଅ ମାନେ ମାନେ କମ୍ପିଟିସନ କରିକି ନା କୋଉଥିରେ ଆଉ କମ୍ ବି ନୁହନ୍ତି ମାନେ ଉ ହୁଁ। ଆଉ ତାପରେ ଦେଖନ୍ତୁ ଗୋଟେ ଜିନ୍ ଷ ଆମର ଯୋଉ ଆଗୁରୁ କୁଆ ହଉଚି କି ନାଇଁ ତମେ ଅ ବେଳେ ଗୋଟେ ଗୋଟେ ପ୍ୟାରେଣ୍ଟସ୍‌ ସେମି ତି ଅଛନ୍ତି କି ନାଇଁ ତୁମେ ଯାହା ବି ହଉ ତୁମୁକୁ ସେଠି ରହିଆକୁ ପଡିବ।
ପଢିବ ହଁ।
ଏବେ ବି ଝିଅର ଯେ ଭଲ ମନ୍ଦ ଜିନିଷ କିଛି ହେଲା ତା ଦେହରେ ବି ବୁଝନ୍ତିନି କିଛି। ଁ ଯଦି ମୋର କହିବାର ଅଛି ଯଦି ଡର ରହିବ ସବୁ ଜିନିଷ ଭଲରେ ଚାଲିବ। ଯଦି ଗୋଟେ ଧର ତମ ଝିଅ ଉପରୁ କିଏ ହାତ ଉଠଉଛି ତମେ ଯଦି ତାର କିଛି ପ୍ର ତିବାଦ କଲନି କି ଯାଇ ଠିଆ ହେଲନି ସେମାନଙ୍କର ମୁହଁ କ ଆହୁରି ବଢିଯିବ। ତାପରେ ଆଉ ଗୋଟେ ଜିନିଷ ହଁ ଯଦି ତୁମେ ଓ ଆଜି ତମକୁ ଡିମାଣ୍ଡ ହେଇଛି ଏତେ ଲକ୍ଷ ଦବାର ତମେ ଯ ସେଇଟା ଦେଇ ଦଉଛ ସେ ଜିନିଷରେ ବି ତାଙ୍କର ଲୋଭ ବଢିଯିବ ଏ ଲୋ କୋଟୁ ଦଉଛି ହଁ ତ ବାର ବାର ବାର ବାର ଆମେ ମାଗି ଚାଲିବୁ। ଯଦି ଆମର ଜିନିଷ ଟା ଫୁଲ ଫିଲ୍ ନହେଲା ଝିଅ ତ ଅଛି ଆ ମାଡ ଗାଳି ସହିବା ପାଇଁ ଆଉ ଆଉ ତାକୁ କମେଣ୍ଟ ପାସ କରିବା ପାଇଁ। କିନ୍ତୁ ଝିଅର ମେଣ୍ଟାଲ ସ୍ଥିତି କଣ ଥିବ ଆ ଭିତରେ କେହି ବି ବୁଝନ୍ତିନି।
ହୁଁ।
କାହିଁକିନା ସେ ଝିଅ ହିଁ ଜାଣିଛି ତା ଘରର ମାନେ କଣ୍ଡିସନ କଣ? ତା ଘର କେମିତି ଚଳୁଛି?
ସେ ସେ ଦୁଇଟା ଜିନିଷ ଦେଖିବ ମାନେ ତା ଘର ମାନେ ବା ଯୋଉ ଘରୁ ସେ ଯାଇଛି ସେ ଘରର ସିଚୁଏସନ କଣ ସେ ଜାଣିଛି। ଯେ ଦେଖୁଛି ଆଉ ସେ ଯୋଉ ଠିକି ଗଲା ବାହା ହେଇକି କି କଣ ସେ ସେ ଜାଗାର ବି ସିଚୁଏସନ ଟା ସେ ଦେଖିଥିବ ଯେ ମୋ ସହିତ କଣ ହଉଛି ମାନେ ମୁଁ କେମିତି ଆସିଥିଲି ମୁଁ ଏଠି କଣ କରୁଛି ମୋ ରୋଲ କଣ? କିନ୍ତୁ ମୋ ସହିତ କଣ ଘଟୁଛି ସେଇ ଜାଗାରେ କିନ୍ତୁ ନାରୀ ଟା ହିଁ ଷ୍ଟ୍ରଙ୍ଗ ରହ ଦ ଆଗ କାଳରେ ସେମାନେ ୱିକ ହେଇ ଯାଉଥିଲେ। ହଁ କିନ୍ତୁ ଏବେ ସେମାନେ
ଏବେ ମୋର କହିବାର ଏବେ କାଲି ଝିଅ ମାନେ ପାଠ ପଢିଲେଣି ହଁ ଚାକିରି ଟା ତ ନିହାତି କରିବା ଦରକାର। ନ କଲେ ନି ନ କଲେ ସେମାନଙ୍କର ମୁହଁ ବହୁତ ବଢିଯିବ ସେମାନେ ପା ଦ ତଳେ ହିଁ ରଖିବେ ଯଦି ତୁମେ ଭଲ ଚାକିରୀ ଟା କରିଥିବ ସେମାନଙ୍କୁ ସେତିକି ସୁଯୋଗ ବି ଦବନି ଆଖି ଉଠେଇ ଚାହିଁବାକୁ କିଛି କଥା କହିବା ପାଇଁ। ଠିକ ଅଛି ଛାଡିଦବ ଠିକ ଅଛି ଆମେ ପଳେଇବୁ। ଆମେ ଆମର ନିଜ ସେଲଫ ଇଣ୍ଡିପେଣ୍ଡେଣ୍ଟରେ ଚଳିବୁ।
ଚଳିବୁ ହଁ ମ୍ୟାଡାମ ଯାହା କହିଲେ ସେମିତି ହଁ କରିବା ଦରକାର ଏବେକା ମାନେ ଯୁଗକୁ ଅନେଇବା ପାଇଁ ଗଲେ ଝିଅ ମାନେ ତମେ ଯେତିକି ପାଠ ପଢୁଛ କାହିଁକିନା ଏବେ ସେଇ ଶି ଯେତିକି ଶିକ୍ଷାଗତ ଯୋଗ୍ୟତା ଅଛି ଦଶମ ହଉ କି ପ୍ଲସ ଟୁ ହେଲା କି ପ୍ଲସ ଥ୍ରୀ କି ଯଦି କି ଗୋଟେ ମାଷ୍ଟର ବି ପଢିଛି ସବୁ ଶିକ୍ଷକତ ଯୋଗ୍ୟତା ଅନୁସାରେ ଚାକିରି ମିଳୁଛି।
ଆଜ୍ଞା।
ତମ ନିଜ କ୍ଵାଲିଫିକେସନ ଅନୁସାରେ ଚାକିରି କର। ପାଞ୍ଚ ହଜାର କମାଅ କି ଦଶ ହଜାର କମା କିନ୍ତୁ ଚାକିରି ଟା କରିକି ଏଇଟା ମାନେ ପ୍ରଥମ କ କଥା ଆଉ ସେକେଣ୍ଡ କଥା ଗଭମେଣ୍ଟ ବି ବହୁତ କିଛି ମାନେ ଏବେ କଲାଣି ସ୍ତ୍ରୀ ମାନଙ୍କ ପାଇଁ ମାନେ ଯେମିତି କି ନାରୀ ସୁରକ୍ଷା ପାଇଁ ତମେ ଗୋଟେ ମହିଳା କମିଶନ ଅଛି କଲ ବି କରିପାରିବ। କମ୍ପ୍ଲେ ଗୋଟେ ଦେ ଦେଇପାରିବ ସେ ସବୁ ଜିନିଷ ପ୍ରତି ସଚେତନ ରହିବା ଦରକାର ଆଗରୁ ଲୋକ ଜାଣୁନଥିଲେ। ଏବେ କିନ୍ତୁ ସୋସିଆଲ ମିଡିଆ ହଉ କି ଫୋନ ମାଧ୍ୟମରେ କି ଟିଭି ମାଧ୍ୟମରେ। ଏସବୁ ତମେ ଜାଣିଲଣି ନା ଏ ସବୁ ପ୍ରତି ସଚେତନ ତନ ରହିବା ଜରୁରୀ ନିହାତି ହଁ।
ମ୍ୟାଡାମ ଆପଣଙ୍କ ସହିତ କଥା ହ ବହୁତ ଭଲ ଲାଗିଲା ଆମେ ଆଉ କିଛି ସମୟ ପରେ କଥା ହବ।
ଆଜ୍ଞା ମ୍ୟାଡ଼ାମ ଧ ଧନ୍ୟବାଦ ଆଜ୍ଞା।